ହାଲୋ। ହାଲୋ ଭାଇ। ଜୟ ଜଗନ୍ନାଥ ଭାଇ ଜୟ ଜଗନ୍ନାଥ ଭାଇ।
କୁହନ୍ତୁ ଭାଇ ଜୟ ଜଗନ୍ନାଥ ଜୟ ଜଗ
ହଁ କଣ କରୁଛନ୍ତି?
କ କୋଉଠୁ କହୁଥିଲେ?
ହଁ ଟିକେ ଟି ହଁ ମୁଁ କହିଲି ଏ-ଏବେ ଶୁଭିଲା। ହାଲୋ। ଓହୋ ଏ-ଏବେ ଶୁଭି ହୁଁ ହଁ ମୁଁ କହିଲି କଣ କରୁଛନ୍ତି ଭାଇ?
ହଁ ମୁଁ ଏବେ ମୁଁ ଏବେ ଡ୍ୟୁଟି ଆ ଆ ସାରି ଇ ଏବେ ଅ ଏବେ ସ୍କୁଲ ପହଞ୍ଚୁଛି ଭାଇ ମୁଁ ସ୍କୁଲ ରେ ଜବ କରୁଛି ତ ସ୍କୁଲ ରେ ପହଞ୍ଚୁଛି ଏବେ।
ଓହୋ ଆ କେତେବେଳେ ଆସିଲେ ସ୍କୁଲକୁୁ?
ହଁ ପ୍ରାୟ ମୁଁ ସେଇ ସାତଟା ସାଢେ ସାତଟାରେ।
ଆଚ୍ଛା ଆଚ୍ଛା ଆପଣଙ୍କ ଘର ଘରଟା।
ଆଜ୍ଞା ଆମର ମୁଁ ରହୁଛି ଭୁବନଶ୍ୱ ରରେ ଘର ହଉଛି ଅନୁଗୁଳ ରେ।
ଆଚ୍ଛା ଆଚ୍ଛା ଭୁବନେଶ୍ୱରରେ କେବେଠାରୁ କେବେଠାରୁ ରହିଲେଣିି?
ହଁ ମୁଁ ପ୍ରାୟତ ଦି ହଜାର ସାତ ମସିହାରୁ ରହିଲିଣି ଆଉ ଏଠି ସ୍କୁଲ ରେ ରହିଗଲିଣି ଦଶ ବର୍ଷ ପରେ ହେଇଯିବ ଦଶ ବର୍ଷ ପାଖାପାଖି ହେଇଗଲାଣି। ଆଉ ସେମିତି ସ୍କୁଲରେ ଡ୍ରାଇଭିଙ୍ଗ ଜବ କରୁଛି ଆଉ।
ଆଚ୍ଛା ଆଚ୍ଛା ଆଉ ଭାଇ ଭଲ ଅଛନ୍ତି ତ?
ଆଜ୍ଞା ଆଜ୍ଞା ଜଗନ୍ନାଥଙ୍କ କୃପାରୁୁ ଭଲରେ ଅଛି। ଆପଣ କେମିତି ଅଛନ୍ତି ଆଜ୍ଞା? ଆପଣ କୋଉଠୁ କହୁଥିଲେ ଆଜ୍ଞା?
ମୁଁ କହୁଥିଲି କଟକରୁ।
ଆଜ୍ଞା ଆଜ୍ଞା ଭଲ ଅଛନ୍ତି ଘରେ ସମସ୍ତେ ଭଲ ଅଛନ୍ତି?
ଭଲ ଅଛନ୍ତି।
ଆଚ୍ଛା କଣ ଆଜ୍ଞା।
ମୁଁ କହିଲି ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଘରେ ସବୁ କିଏ କିଏ?
ଘରେ ଭାଇ, ଭାଉଜ, ସାନ ଭାଇ, ବୋହୂ, ଛୁଆ ମାନେ ଅଛନ୍ତି।
ହୁଁ
ଆଉ ବାପା, ମା ଲେ ଡେଥ କରି ଯାଇଛନ୍ତି ଆମେ ଏମିତି ଅଛୁ ସମସ୍ତେ ଭଲରେ ଆଉ।
ହୁଁ ସମସ୍ତେ ମାନେ ରହୁଛନ୍ତି ଆପଣ ଭୁବନେଶ୍ଵରରେ ସମସ୍ତେ ରହୁଛନ୍ତି ଏକାଠି।
ନାଇଁ ସମସ୍ତେ ଗାଁ ରେ ରହୁଛନ୍ତି ମୁଁ ଭୁବନେଶ୍ଵରରେ ରହୁଛି।
ଓହୋ ଆ ପୁଅ ଝିଅ ମାନେ ପାଠ ପଢୁଛନ୍ତି ନା ନାଇଁ।
ହଁ ସମସ୍ତେ ପାଠ ପଢୁଛନ୍ତି। ଜଣେ ଛୋଟ ଅଛି ଟିକିଟେ। ଆଉ ସମସ୍ତେ ତିନି ଜଣ ପାଠ ପଢିବାକୁ ଯାଉଛନ୍ତି।
ଓ ହୋ ଆପଣ ତିନି ଝିଅ ତିନି ପୁଅ କି? କହିଲେ ଆପଣଙ୍କ ପୁଅ ଝିଅ କେତେଟା?
ଭଏସ୍ କଟି ଯାଉଛି।
ମୁଁ କହିଲି ହ୍ୟାଲୋ। ଆପଣଙ୍କ ପୁଅ ଝିଅ କେତେ ଟା?
ଆ ମୁଁ ଅନ୍ ମ୍ୟାରେଡ୍ ଅଛି। ମ୍ୟାରେଜ୍ କରିନି ଆଜ୍ଞା।
ଆଚ୍ଛା ଆଚ୍ଛା ଆଉ ଭାଇ ଭାଉଜଙ୍କର ନା କଣ।
ହଁ ହଁ ହଁ।
ଓ ହୋ। ହଁ।
ଆପଣ ସକାଳୁ କଣ କେମିତି ଆଜି ସକାଳ କେମିତି କଣ କଟିଛି କୁହନ୍ତୁ? ଭଲରେ ଅଛନ୍ତି କି ନାଇଁ? ଆଜି ଏଇଡି ଟିଫିନ୍ କଣ କରିଛନ୍ତି କେମିତି? ସବୁ ବର୍ଷା କେମିତି ହଉଛି ଆପଣଙ୍କ ସାଇଡରେ ଆଜ୍ଞା?
ବର୍ଷା ହଉନି। ମୁଁ ଟିକେ ବାହାରେ ରହୁଛି। ବାହାରେ ଆସିଛି ବୁଲିବାକୁ ଆସିଛି ତ।
ଆଜ୍ଞା ଆଜ୍ଞା ଆମର ଏଠି ତ ସହବ ରା ରାତିରୁ ପୁରା ବର୍ଷା କଣ୍ଟିନ୍ୟୁ ଚାଲିଚି ଚାଲିଚି ଏପର୍ଯ୍ୟନ୍ତ ବନ୍ଦ ନାହିଁ।
ହଁ ଓଡିଶା ତ ବର୍ଷା ହଉଛି। ସବୁବେଳେ ସକାଳେ ଖ ସନ୍ଧ୍ୟା ବେଳେ ବର୍ଷା ହଉଛି।
ଆଜ୍ଞା ଏବେ ପୁରା ଏବେ ବି ବର୍ଷା ଚାଲିଛି। ଝିପ୍ ଝିପ୍ ଝିପ୍ ଝିପ୍ ବର୍ଷା ଚାଲିଛି। ମୌସୁମ୍ ବି ବହୁତ ଭଲ ଅଛି।
ଓହୋ ଆଉ କଣ ଖାଇଛନ୍ତି ନା
ଆଜ୍ଞା।
ଆପଣ କଣ ଖାଇକି ଆସିଛନ୍ତି ନା ନାଇଁ।
ହଁ ପଖାଳ ଭାତ ଆଉ
ଆଳୁ ଚଟଣି ପାଗ କରିକି ମିକ୍ସଚର ପକେଇକି ଏମିତି ଗୋଟେ ପାଗ କରିକି ଖାଇକି ଆସିଛି ଆଉ। ମୁଁ ତ ପ୍ରାୟ ପଖାଳ ହି ଖାଏ। ମତେ ପଖାଳ ହି ବହୁତ ଭଲ ଲାଗେ।
ନିଦ ଲାଗୁଥିବ।
ନାଇଁ ନାଇଁ ନିଦ ଲାଗେନି। ପ୍ରାୟେ ତ ଅଭ୍ୟାସ ହେଇଗଲାଣି। ଆଉ ତାପରେ ସ୍କୁଲ ରେ ଜବ୍ କଲା ମାନେ ତ ନିଜ କମ୍ଫର୍ଟେବୁଲ ଫିଲ୍ ହୁଏ। ଆଉ ଆକ୍ଟିଭ୍ ରହିକି କାମ କରିବାକୁ ପଡେ। ତାପରେ ଆମର ଏଇଟା ଡିସାବିଲଟି ସ୍କୁଲ ତ ହ୍ୟାଣ୍ଡିକ୍ୟାପ ସ୍କୁଲ। ତାଙ୍କ ମାନଙ୍କ ପାଖରେ କାମ କରିବାକୁ ହେଲେ ସିନସିୟରଟି ହବାକୁ ବି ପଡେ।
ହଁ। ହଁ ଯାହା ବି ହେଲେ ତ କାମ କରିବାକୁ ପଡିବ ଆଉ। ଘରେ ବସିଥିଲେ କଣ ହବ। ଭଲ ଶସ୍ଥାରେ ରହିଯାଇଛନ୍ତି। ସମସ୍ତଙ୍କ ଆଶ୍ରିବାଦ ମିଳୁଥିବ।
ଆଜ୍ଞା। ସଁ ସବୁ ପିଲା ବି ବହୁତ ଖୁସି ରେ ସ୍କୁଲ କୁ ଆସନ୍ତି। ଆମ ସାର୍ ମାନେ ବି ବହୁତ ବଢିଆ। ସାର୍ ମାନେ ସବୁ ପିଲାଙ୍କୁ ବୁଝାନ୍ତି ଶିଖାନ୍ତି। ଆଉ ଆମ ଡ୍ରାଇଭର ମାନଙ୍କର ବି ଗ୍ରୁପ ମିଟିଂ ରଖିଛନ୍ତି। ପ୍ରତ୍ୟେକ ଫ୍ରାଇଡେରେ ଗ୍ରୁପ୍ ମିଟିଂ ରଖୁଛନ୍ତି। ଫ୍ରାଇଡେ ସଟର ଡେରେ। ଆଉ
ଏଟା ଆପଣଙ୍କର କୋଉ ଜାଗାରେ ରହୁଛି ସ୍କୁଲ ଟା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଭାଇ ହ୍ୟାଲୋ। ହ୍ୟାଲୋ। ହ
ହ
ହ୍ୟାଲୋ।
ହୁଁ।
ହଁ ଭାଇ ହ୍ୟାଲୋ।
ହୁଁ
ହ୍ୟାଲୋ।